ପୁଅ କେମିତି ଅଛୁ ରେ?
ଆପଣ ମୋ କଥା ଶୁଣିପାରୁଛନ୍ତି? ବହୁତ ଭଲ ଅଛି ତମେ କେମିତି ଅଛ? ବହୁତ ଭଲ ଅଛି ତମେ କେମିତି ଅଛ ଆଉ ସବୁ କୁଶଳ।
ହଁ ସବୁ ଭଲ ଚାଲିଛି ଆଉ। ଆଉ କଣ ଖାଇଲୁନୁ ତୁ?
ହଁ ଖାଇସାରିଲିଣି ତମେ?
କଣ କଣ ଖାଇଲୁ କାଁ କହିଲୁ।
ମା ର ସେ ହାତ ପରଟା ଖାଇକି ଯେମିତି ଆତ୍ମା ତୃପ୍ତି ହୋଇଗଲା।
ଆଚ୍ଛା ଆଚ୍ଛା ଆଚ୍ଛା ଯା ହଉ ତାହେଲେ ଘରେ ଅଛୁ ତାହେଲେ ନାଇଁ କି।
ଆଜ୍ଞା।
ହୁଁ ହୁଁ ହୁଁ ହଉ ହଉ। ଏ ଆଜ୍ଞା ଆଜ୍ଞା ଏତେ କଣ କହୁଛୁ ଏତେ ଆଜ୍ଞା କହନା।
ହ ହଉ ଭାଇ ଠିକ ଅଛି।
ଆମର ଏପଟେ ତ ଗୁଲୁଗୁଲା ବହୁତ୍ ପ୍ରସିଦ୍ଧ ଆଉ। ଗୁଲୁଗୁଲା ମାନେ ଯୋଉ ଛକ ଗୁଡାକରେ ମିଳୁଥିବ ଗୁଲୁଗୁଲା କୁ କାକେରା ପିଠା। ବିଭିନ୍ନ ପ୍ରକାର କାକରା ମାନେ ସୁୂଜି କାକରା ହଉଛି ଆଉ ଆମର ଏଇ ଯୋଉ ଆମର ଅ ଟା କାକରା ହଉଛି ତ ଏଇ ଦିଟା ମାନେ ବହୁତ ଆଣିବା ଆଣିବା ଆଉ ଯେତେବେଳେ ତମେ ଏ ଯୋଉ ଗୁଲୁଗୁଲା ଟା ଖାଇବ ଯୋଉ ଭଳିଆ ମାନେ ସେ ଯୋଉ ପୁରା ବନେଇଥିବ ପୁରା ଖାଇଲେ ପୁରା କୁଡୁ କୋଡୁ ହେଇକି ଭାଙ୍ଗିକି ଯେତେବେଳେ ପେଟକୁ ଯିବ। ବଢିଆ ଲାଗିବ ମାନେ ଏତେ ସ୍ଵାଦିଷ୍ଟ ବନାନ୍ତି ଗୁଲୁଗୁଲାରେ ମୁଁ ମାନେ ଏ ଆକୁ ଗୋଟେ ଜିଆଇ ଟ୍ୟାକ ଦେଇଦବା ଉଚିତ୍ ଆମ ଅଞ୍ଚଳର
ଗୁଲୁଗୁଲା ଦେଖିଲେ ମୁଁ ବାଇଆ।
ହଁ ଆଛା ଆଚ୍ଛା। ତମକୁ ଭଲ ଲାଗେ ତାହେଲେ ମୁଁ ଭାବୁଥିଲି ତମେ ଏତେ ଗୁଲୁଗୁଲା ପ୍ରତି ଏତେ ଆକୃଷ୍ଟିତ ନଥିବ ବୋଲି।
ନାଇଁ ଗୁଲୁଗୁଲା ବହୁତ୍ ଭଲ ଲାଗେ ଗୁଲୁଗୁଲା ଟିକେ ଯଦି ଆାଣିଦେବେ ତାହେଲେ ବହୁତ୍ ଖୁସି ଲାଗିବ।
ଆଣିଦବା ନା ଆଣିଦେଲେ ଆଉ କଣ ମଜା ଅଛି ତମେ ଆମ ଘର ଆଡେ ଆସ ହେଲା ପୁଅ। ଆମ ଘର ଆଡେ ଆସିଲେ ବୁଲାବୁଲି କରିକି ଯେ
କରିବା ହେତବେଳେ ଖାଇବ ହଜତବେଳେ ମଜା ଲାଗିବ କାରଣ ଗରମ୍ ଗରମ୍ ଟା ହିଁ ଭଲ ଲାଗିବ ନା
ହଁ ଗରମ୍ ଗରମ୍ ଖାଇଲେ ତାର ଟେଷ୍ଟ ଟିକେ ସେମିତି ନିଆରା।
ହଁ ଗରମ୍ ଗରମ୍ ନରମ ନରମ ଥିବ ଭଲ ଲାଗିବ।
ଯେତେବେଳେ କଡ଼େଇରୁ
ଆଉ ତମ ଅ ଅଞ୍ଚଳରେ କେମିତି କଣ ରହୁଛି ଭଲ ଖାଇବା କଣ ଟିକେ କୁହ?
ବରା ଖାଇବେ ବିରି, ଚାଉଳ ବରା ପୁରା ପିଓର
ଆଚ୍ଛା।
ବିରି, ଚାଉଳ ବରା ବରା ଖାଇବେ ଗୋଟେ ଥର ଆପଣ ଖାଇବେ ଆଉ ଆପଣ ସବୁବେଳେ କଇବେ ନାଇଁ ଏଇ ବରା ମତେ ଭଲ ଲାଗିଲା ଏଇ ବରାକୁ ମୁଁ ଛାଡି କୁଆଡେ ଯାଇପାରିବିନି। ବରା ସାଙ୍ଗେ ମଟର ତରକାରୀ ଓ କି ସ୍ବାଦ।
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା।
ମନ ତୃପ୍ତି ହୋଇଯବ ଏକାଥରକେ।
ଆଚ୍ଛା, ଆଚ୍ଛା। ହେଲେ କେମିତି କଣ ଆଉ ସେପଟେ ଏ ଯୋଉ ଖଟା ଚଟଣି ଏସବୁ ଦିଅନ୍ତିନି?
କିଛି ନାଇଁ ଜଷ୍ଟ ବରା ଆଉ ମଟର ତରକାରୀ ଓ ଲାଗିବ ମୁଁ ସ୍ଵର୍ଗ ପ୍ରାପ୍ତି ହୋଇଗଲି ଆଉ।
ତାହେଲେ ମତେ ଲାଗୁଚି ମଟର ତରକାରୀ ଟା ବୋଧେ ମାନେ ପୁରା ବହଳିଆ କରିକି ଭଲ ଭାବେ ପୁରା ଗୋଟେ ବନଉଥିବେ ତାଙ୍କେ ନାଇଁ କିି?
ପୁରା ବହଳିଆ ବୋଲି ପୁରା କା ଆପଣ ଆସ ତମେ କେତେବେଳେ ଆସିଲେ ଭାଇ ମୋ ସାଙ୍ଗରେ ଖାଇବ। ଓହୋ। ଗରମ୍ ଗରମ୍ କଡେଇରୁ ବାହାରୁଥିବ ସିଏ ଆଣିକି ପରସି ଦେବେ।
ନିହାତି ନିହାତି ହୁଁ ହୁଁ ହୁଁ। ତାଲେ ବରା ପାଇଁ ତମ ଅଞ୍ଚଳ ଟି ବହୁତ୍ ପ୍ରସିଦ୍ଧ ତାହେଲେ ନାଇଁ କି?
ଆଜ୍ଞା ବହୁତ୍ ଭୋରୁ
ହଁ ହଁ ହଁ। ଆଉ ସେ ଇଏ ଖାଇଚ କେବେ କ୍ଷୀର ସାଗର ଖାଇଚ ଏ ଯୋଉ ଆମର ପୁରୀ ଜିଲ୍ଲାରେ ମିଳେ।
ବହୁତ୍ ଖାଇଛି ଭ ବହୁତ୍ ମୋର ପସନ୍ଦ ସିଏ ବି ବହୁତ୍ ପସନ୍ଦ ମିଠା ଯେତେ ବହୁତ୍ ପସନ୍ଦ।
ହଁ ହଁ ନା ମୋର ତ ସିଏ ଗୋଟେ ମାନେ ବ ବ ପ ବହୁତ୍ ପସନ୍ଦ ସେ ଜିନିଷ ଟା। ମାନେ ଯୋଉ ରାବିଡି ଭିତରେ ଯୋଉ ପଡିଥିବ ଆମର ରସଗୋଲା ଟା ଛୋଟଛୋଟ ରସଗୋଲା
ତମେ ତ ତମେ ତ ପିଲା ବେଳୁ ତମେ ତ ପିଲା ବେଳୁ ପୁରୀ ରହିଆ ତ ତମେ ସବୁବେଳେ
ହଁପରା। ସେଇ ପରା ସେଇଥିପାଇଁ ଆମ ପୁରାମ ପୁର କ୍ଷୀର ସର ଦହି ବାଲା ପିଲା ହେଇଗଲୁଣୁ।
ହଁ ସିଥିଲାଗି କେତେ ବୁଲୁ ବୁଲିଆ ହେଇକି ଅଛ ଆଉ।
ପିଲାବେଳୁ ହଁ ସେଇଥିପାଇଁ ପିଲା ବେଳୁ ଆମକୁ ପସନ୍ଦ ସେଇ ସବୁ ଜିନିଷ। ଆଉ ସେ ଯୋଉ ଛେନା ଝିଲି କରାହେଇଥିବ ଛେନାଝିଲି କରାହେଇଥିବ ତାର ସ୍ଵାଦ ମଧ୍ୟ ବହୁତ ବଢିଆ ଥାଏ।
ତରକାରୀ ଆମ ପଟେ କରାଯାଏ।
ଆଚ୍ଛା ଆଚ୍ଛା।
ସେଇ ତରକାରୀ ଆପଣ ଯଦି ଖାଇବେ ନା କେମିତି ତରକାରୀ ବନାଯାଏ ଜାଣି ଆପଣ ସେ ରିସିପି ଜାଣିବାକୁ ବସି ପଡ଼ିବେ ଯେ କେମିତି ତରକାରି କରାଯାଉଛି କେତେ ସ୍ଵାଦିଷ୍ଟ କେମିତି ହଉଚି।
ଯାହା ହେଲେ ବି ଯେତେ ରେସିପି ଜାଣିଲେ ବି ଆଉ ଆମେ ଆଉ କଣ ସେଇ ଯୋଉ ସେଠିକାର ଯୋଉ ଲୋକାଲ ଯିଏ ରୋଷେଇକାର ରହୁଛନ୍ତି। ତାଙ୍କ ସହିତ ଆମେ ଆଉ ସମାନ ହେଇପାରିବୁ କି ତାଙ୍କର ଗୋଟେ ଅଲଗା ରହୁଥିବ ନା ଯାହା ଯୋଉଟା କି ସେମାନେ ହିଁ ଜାଣୁଥିବେ ବନେଇ ଜାଣୁଥିବେ ହୁଁ। ଆଉ କଣ ଆଉ ମା ଆଉ କଣ କଣ କରିକି ଦଉଚନ୍ତି କାହିଁ ଟିକି କୁହ ତ ଘରେ।
ମା ମା ତ ବହୁତ ପ୍ରକାର ଖାଇବା ଆଜି ମାଛ ବନା ହେଇଛି।
ଆଚ୍ଛା ଆଚ୍ଛା ଶୁକ୍ରବାରଟାରେ ମାଛ ମାଛ କଣ କେମିତି ମାନେ ମସଲା କରିକି ଖାଇବାକୁ ଇଚ୍ଛା ନା ସେ ଯଉ ଛାଣିକି ନା ଆମର ଏଇ ଯୋଉ ଏଇ ଯୋଉ ବାଟିକି ଯୋଉ ସୋରିଷ ବାଟିକି ଯୋଉ
ନାଇଁ ସେ ସୋରିଷ ବାଟିକି ମସଲା ଦିଆହବ ଉପରେ ମସଲା ଥିବ ସେଥିରେ ଗୋଟେ ଟମାଟୋ ଖଣ୍ଡିଏ ପକାହବ ସେ ଟମାଟୋ ପକେଇଲା ପରେ ମାଛ ଟା କୁ କଞ୍ଚା ଭଜା ହବ ଓ କି ସ୍ଵାଦ ଆପଣ ଆପଣଙ୍କୁ ଯେମିତି ଲାଗିବ ମୁଁ କୋଉ ହୋଟେଲରେ ବସିକି ଖାଉଛି ମା ର ସେଇ ହାତ ରନ୍ଧା ଖାଇବାକୁ ଆଜି ମୁଁ ଭୁଲି ପାରୁନି। ସେତେ ବେ ସେ ସେଥିପାଇଁ ଯେତେବେଳେ ମୁଁ ଘରକୁ ଆସୁଚି ମା କୁ କହୁଚି ମୁଁ
ହଁ ଭୁଲ କରିଦେଲ ଆଉ ହୋଟେଲ ର ଖାଇବା ଆଉ ମାଆଙ୍କ ଖାଇବା କଣ ଇଏ ଅଛି। ତାର ସିଏ ପରା ଅତୁଳନୀୟ ହଁ ପରା। ହୁଁ।
ଆପଣ ଯଦି ମା ର ସେ ହାତ ରନ୍ଧା ଖାଇଦେବେ ଆପଣଙ୍କୁ ଯେମିତି ଲାଗିବ ମୋ ପେଟରେ ମହାପ୍ରସାଦ ପଡ଼ିଗଲା।
ଆଚ୍ଛା ଆଚ୍ଛା ଆଉ ଏଇ ଯୋଉ ଗଞ୍ଜାମ ଆଡେ ଯାଇଚ କେବେ।
ହଁ ବହୁତ ଥର ଯାଇଚି।
ବରହ୍ମପୁର ଯାଇଚ କେବେ।
ଆଜ୍ଞା ଆଜ୍ଞା ବହୁତ ଥର ଯାଇଚି ଭାଇ ବହୁତ ଥର।
ଆଛା ଆଚ୍ଛା ତ ତାର ତ ସୁ୍ଆଦ ଜାଣିଥିବ ଆଉ ତ ମୁଁ କଣ କହିବି।
ବରହ୍ମପୁର ହଉଚି ଆମର ଖା ଓଡ଼ିଶାର ଖା ଖାଦ୍ୟ ପାଇଁ ବହୁତ ପ୍ରସିଦ୍ଧ ବରହ୍ମପୁରର ଖାଦ୍ୟ ଆପଣ ଯଦି ଆଚାର ପାମ୍ପଡ଼
ସ୍ଥାନ ଗୋଟେ ହଁହଁ ନାଇଁ କେବଳ ଆଚାର ପାମ୍ପଡ଼ ରେ ମଧ୍ୟ ବରହ୍ମପୁର ସୀମିତ ତ ରହିନି ଆଜିିକାଲି ଯଦି ଦେଖିବା ଆମର ସିଏ ଆରମ୍ଭରୁ ମାନେ ତାର ଯୋଉ ଯଦି ସିଏ ପ୍ରଥମେ ଘରରୁ ଘରରୁ ଆରମ୍ଭ ହୁଏ ହଁ ଘ ଘରୁ ସିଏ ଆରମ୍ଭ ହୁଏ ଘରୁ ଯେତେବେଳେ ସବୁ ତାଙ୍କର ସବୁ ସ୍ତ୍ରୀ ଲୋକ ମାନେ ସବୁ ବଢି ପକାନ୍ତି ବିଭିନ୍ନ ପ୍ରକାର ସେ ଗୋଟି ବଢି ହଉ ଆମର ପାତଳିଆ ବଢ଼ି ହେଉ କିମ୍ବା ଏଇ ଯୋଉ ଚାରି କଣିଆ ହେଇକି ଯୋଉ ଗୋଟେ ରହିଥାଏ ସେଇ ବଢି ହଉ କିମ୍ବା ତ୍ରି କଣ ଆକାରର ହେଇଥିବ ସେ ବଢି ହଉ ବିଭିନ୍ନ ପ୍ରକାର ଚାଉଳ ବଡ଼ି ହଉଚି ଚୁଡା ବଢି କରୁଛନ୍ତି ଲିଆ ବଢି କରୁଛନ୍ତି ଗୁଡ ବଢି ଗୋଟେ କରୁଛନ୍ତି ଲିଆରେ ଗୁଡ ପ ସିଏ ଗୋଟେ ବଢି କରୁଛନ୍ତି ତା ସହିତ ତାଙ୍କେ ଗୋଟେ ସେ ଯୋଉ ପାମ୍ପଡ କରୁଥିବେ ଚାଉଳ ପାମ୍ପଡ ସେଠି ଯୋଉ ଟିକେ ଆମର ଆମର କଣ ଏଇ ଯୋଉ ପାନ ମଧୁରୀ ଟିକେ ପକେଇକି ପାନ ମଧୁରୀ ଟିକେ ପକେଇକି ଯୋଉ ସେଠାରୁ ଗୋଟେ ପୁଦିନା ବାଲା ବି ତାଙ୍କେ ଗୋଟେ କରୁଚନ୍ତି ତ ମାନେ ବୋହୁତ ଯେମିତି କହିଲ ଆଚାର ପାମ୍ପଡ଼ ପାଇଁ ବିଶ୍ଵ ପ୍ରସିଦ୍ଧ ନିହାତି ଭାବେ ଆମେ ମାନେ ମାନିବାକୁ ପଡିବ ଯେ ବିଶ୍ୱ ପ୍ରସି ଦ୍ଧ ଆଉ ଆଚାର ତାର ଭଳି କିି ଭଳି ତମେ ଦେଖିବ। ଯେତେବେଳେ ତମେ ସେ ବଡ ବଜାର ଆଡେ ପଳେଇବ ମୁଁ ଯାଇ ଗୋଟେ ବୁଲି ବଡ ବଜାର ଆଡେ ପଳେଇଥିବ। ଠାକୁରାଣୀ ଯାତ୍ରାକୁ ମୁଁ ଯାଇଥିଲି ବୁଲି। ଭଳି କି ଭଳି ମାନେ ଗୋଟେ ଚୋଉଦରୁୁ ପନ୍ଦର ପ୍ରକାର ଆଚାର ପାଇବ ତମେ ଆଉ ବୋହୁତ ମାନେ କମ୍ ଶସ୍ତାରେ ପୁରା ମିଳିଯାଏ। ଆଚାର
ଆଜ୍ଞା ନିଶ୍ଚୟ ନିଶ୍ଚୟ।
ବୋହୁତ ଭେରାଇଟିର ଆଉ ସେଇ ଆଚାର ହିଁ ଯଦି ଯାଇକି ତମ ଅଞ୍ଚଳରେ ବିକି ଦବା ଶହେ ଟଙ୍କାରୁ ଉ ର୍ଦ୍ଧ ରେ ସେମାନେ ବିକୁଚନ୍ତି ବୁଝିଲ ନା। ଆ ତାର ଗୋଟେ ସ୍ଵାଦ ଅଲଗା ଥାଏ। ଆଉ ସେମାନେ କେତେବୋଳେ ବି ସଙ୍କୋଚ କେତେବେଳେ ବି ସଙ୍କୋଚ ତାଙ୍କେ କରନ୍ତିନି।
ନାଇଁ ନାଇଁ ସିଏ ହାତ
ଯେ ଏ ଆମ ଓ ହଁ ଚାଖିବା ପାଇଁ ଯେତେବେଳେ ଦେବେ ଗଲେ ହଁ ସେ କେତେବେଳେ ସଙ୍କୋଚ କରିବେନି। ଗୋଟେ ଠି ରଖିଥିବେ। ସଙ୍ଗେ ସଙ୍ଗେ ଶହେ ଟଙ୍କା ତମ ହାତକୁ ଧରେଇ ଦେବେ ଏଇଟା ଦିଅ ସେଇଟା ଦିଅ। ତମେ ପାଞ୍ଚ ଛଅ ପ୍ରକାର ଖାଲି ଅଂ ଚାଖି ଦେଇକି ବି ପଳେଇ ଆସିବ। ହଁ ହଁ ଠିକ୍ ଠିକ୍ ସବୁ ଜିନିଷ ପାଇଁ ମାନେ ବ୍ରହ୍ମପୁରରେ ଏଇ ଯୋଉ ବଡ ବଜାରଟି ପ୍ରସିଦ୍ଧ। ମୁଁ ଯାହା ଦେଖୁଥିଲି କାରଣ ଦକ୍ଷିଣ ଭାରତର ଗୋଟେ ଆ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହବନି। ଆ ଆମ ଘରେ ତ ବୋଉ ଆମର ପୋଡ ପିଠା ବନେଇ ଦୋଉଚନ୍ତି। କେକ ବନେଇ ଦୋଉଚନ୍ତି। ପୋଡ ପିଠା ସେ ଫୁଣି ଭଳିକି ଭଳି ବନେଇବ ବିରି ପୋଡ ପିଠା ବନେଇବ
ହଁ ଅଂ।
ହଁ ହଁ ନିହାତି ନିହାତି ବିରି ପୋଡପିଠା ବନେଇବ ସିଏ
ମୁଁ ତ ଖାଇକି। ଆପଣ ତମ ପର ପୋଡ ପିଠାର ପାଗଳ ହେଇଯାଇଚି।
ହଁ ହଁ ଠିକ୍ ଠିକ୍ ଠିକ୍ ତମେ ଖାଇଚ ନା ସେଇଟା ହିଁ।
ହଁ ବୋହୁତ ଥର ଖାଇଚି ତମେ ନେଇ
ସିଏ ଆହୁରି ବିଭିନ୍ନ ପ୍ରକାର ଆହୁରି ବ-ବନାନ୍ତି। ଯେ ମନେକର ଅମୃତଭଣ୍ଡା ବୋହୁତ ସାରା ବଳକା ହେଇଥିବ। ଅମୃତଭଣ୍ଡାରେ ବି ସିଏ ପୋଡପିଠା ବନେଇଦବ। ଆହୁରି ବିଭିନ୍ନ ପ୍ରକାର ଆଉ ସେ ଗଞ୍ଜାମର ଯୋଉ ସ୍ତ୍ରୀ ଲୋକ ମାନଙ୍କ କଥା କହିଲେ। ସେ ପଟୁ ସିଏ ପାମ୍ପଡ ବଡି ଏଗୁଡା ବନେଇବା ଶିଖିଚି। ବୋହୁତ ଭେରାଇଟିର ସେ ପାମ୍ପଡ ବଡି ଆଚାର ବି ବନୋଉଚି ଲେମ୍ବୁ ଆଚାର ବନୋଉଚି। ଆମର ତ ସେ ଅଞ୍ଚଳରେ ଟିକେ ଆମ୍ବ ପାଇଁ ବେଶୀ ପ୍ରସିଦ୍ଧ। ଆମ୍ବସଢା ଚମ୍ପେଇ ତ ଏଗୁଡା ବେଶୀ କରାହୋଉଚି ସେପଟ ଅଞ୍ଚଳରେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆପଣଙ୍କ ଆପଣଙ୍କ ପୋଡପି ଠା କେତେବେଳେ ନେକ୍ସଟ ଟାଇମ୍ ଆମ ମୋ ପାଇଁ ପଠାନ୍ତୁ କେତେବେଳେ। ପରବର୍ତ୍ତୀ ସମୟରେ ମୋ ପାଇଁ କେତେବେଳେ ବି ପଠାନ୍ତୁ। ମୁଁ ବି ଆପଣଙ୍କ ମମି ବୋଉଙ୍କର ସେଇ
ଦେଇ ହବ। ଆସିବ ତମେ ବୁଲିବ।
ମୁଁ ଆସିବି ଆସିବି ପ ଆସିବି ଗୁଲ-ଗୁଲୁଗୁଲା ତ ଜେମିତି ହେଲେ ଆସିଲେ ଖାଇବି।
ନାଇଁ ନାଇଁ ନିହାତି ନ ଖାଇଲେ ବି ତ ମୁଁ ଖୋଇଦେବି ହାତରେ ନେଇକି ବୋହୁତ ପ୍ରସିଦ୍ଧ ଆମର।
ଠିକ୍ ଅଛି ଖାଇବି ଖାଇବି ଖାଇବି।
ହୋଉ ହୋଉ। ତମେ ବୁଲି ଆସିବ ତାପରେ ଖାଇଲେ ତାର ମଜା ଅଛି। ଗରମ ଗରମ ନରମ ନରମ ହେଇଥିବ। ତାର ମଜା ଗୋଟେ ନିଆଁରା। ସେଇ ସ୍ଵାଦକୁ ତାର କିଏ ମାନେ ଅତୁଳନୀୟ ସେ ସ୍ଵାଦ।
ପକ୍କା ହେଲେ ଖାଇବିିନି? ପରବର୍ତ୍ତୀ ମୁଁ ଯେତେବେଳେ ତମ ବର୍ତ୍ତମାନ ସମ୍ବଲପୁର ପଶ୍ଚିମ ଓଡ଼ିଶା, ପଶ୍ଚିମ ଓଡ଼ିଶା ମୁଁବେଳେ ଜଣି ଯିବାରେ ସୌଭାଗ୍ୟ ବି ଲାଭ କରିନି। ବହୁ ଯିବାକୁ।
ଆଛା ଆଛା, କେତେବେଳେ ସେପଟେ ଯିବ ବୋଲେ ସେ ସରସ ତମେ ଟିକେ ଚାଖିବ ହେଲା, ବଢିଆ ଲାଗିବ। ଗୋଟିଏ ମିଠା ସିଏ ଗୋଟେ, ସରସ୍ଵତୀ ହଁ
ବହୁତ ଲୋକ। କଥା ବି ଶୁଣିଚି, ବିଶ୍ୱ ପ୍ରସିଦ୍ଧ ଅଟେ। କେମିତି ସେଟା, ଓଡିଶାରେ ସମସ୍ତେ ଘରେ ଘରେ ଜାଣନ୍ତି, କିନ୍ତୁ ମୁଁ ଖାଲିି ତେବେ
ହଁ ତ କେତେବେଳେ ଗୋଟେ ମାନେ ସୁଯୋଗ ଯଦି ମିଳୁଚି, ଯିବ ମା ସମଲେଶ୍ଵରୀଙ୍କର ଦର୍ଶନ କରିବ ହୀରାକୁଦ ଡ୍ୟାମ୍ ବୁଲିବ, ଦେବିଗଡ ବୁଲିବ ଆଉ ସରସ୍ଵତୀଏଟି ଖାଇକି ଆସିବ ବୁଝିଲ? ଆଉ ହାଲୋ।
ଆଜ୍ଞା ଶୁଣୁ ଶୁଭା ଯାଉଚି କହନ୍ତୁ? ଶୁବୁଚି ପୁଅ ପୁଅ
ହଁ- ହଁ ତମେ ତ ସବୁ ଶୁଣୁଚ ଆଉ। ହଉ ହଉ କେବେ ଆସ ଆମ ଅଞ୍ଚଳ ଆଡେ ଆସ ବୁଲିବା, ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା, ମୁଁ ବି ତମ ଅଞ୍ଚଳ ଆଡେ ଆସିବି ଯୋଉ ବରା କଥା ଟି କହିଲ ସେ ବରା ଟା ଯାଇକି ଖାଇବା ଆଉ, ବରା କୁ ଏ ଯଉ ଘୁଗୁନି ତରକାରୀଟା ଚାଖିବା ଆଉ, ଆଉ ପେଟ ପୂରା କରିକି ଖାଇବା ପୁରା।
ହଁ- ହଁ- ହ।
ପୁରା ମନ ଭରିଲା ଯାଏଁ। ତା ସହିତ ଘରେ ବି କିଛି ବନେଇ ଦବ।